ଅ କଅଁ କରୁଥିଲୁ। କଅଁ କରୁଥିଲୁ ଅପା?
ମୁଁ ଏଇ ରୋଷେଇ ଜଷ୍ ସାରିକି ଆସ୍
ଆ ଆମେ ଦି ଜଣ ଦି ଜଣଙ୍କୁ ପଚାରୁ ଚେ। କହନ୍ତି ଯେତେବେଳେ ଦି ଜଣଙ୍କ ପାଟିରୁ ସମାନ କଥା ବାହାରିବ କୁଣିଆ ଆସିବେ। ଗୋଟେ କଥା କହନ୍ତି ଏ ରାତିରେ ଆଉ କିଏ ପୁଣିଆ ଆସିବେ ନା। ଗୋଟେ କଥା ଅଛି ଆଉ।
ରୋଷେଇ ସରିଲାଣି? ଏଇ ତ ରୋଷେଇ ତ ହଁ କରିଦେଇଚି କୋଉଚି ହୁଁ ହୁଁ ହୁଁ। ଖାଇସାରିଲେଣି ନା।
ହଁ ମା ଛୁଆ ଖାଇ ଖୁଇ ସାଇିଲୁଣି ଆଉ ବୋଉ ବାପା ଖାଇବେ। ଏ ସନ୍ଧ୍ୟାବେେଳୁ କିଛି ଖାଇ ନଥିଲୁ ତ ତାପରେ ଏରା କଅଁ କହିଲ ବାସି ଉଡା। ମାନେ ସକାଳର ହେଲାାନି ନା ହଁ ତାକୁ ଖାଇଦେଲେ ଗୋଟେ କାମସେସ୍।
ହୁଁ ହୁଁ।
ଆଉ ଏଇଆ କଥା। ଆଉ ରଥଯାତ୍ରାରେ କୁଆଡେ ବୁଲିଯିବ ଭାବିଛ?
ଏଇ ପୁରୀ ରଥଯାତ୍ରାରେ ପ୍ରତି ବର୍ଷ ଯାଉ ହଁ ହଁ ହଁ ରଥଯାତ୍ରାରେ ତ ଯାଉନ?
ହଁ ମାନେ ହଁ ମାନେ ସେ ଯଉ ନଅ ଦଶ ଦିନ୍ ଭିତରେ ଯାଅ ଯଉଦିନ ହେଲେ।
ବଡ଼ ଦାଣ୍ଡରେ ଥାଆନ୍ତି ଠାକୁର ରଥରେ। ଯାଇକି ଭଲ ବି ବଢ଼ିଆ ଲାଗେ ନା। ଏଇ ବଡ଼ ଠାକୁର ଏତେ ବଡ଼ ଠାକୁର ବୋଲି ଆଖି ସଚକ୍ଷୁରେ ଦେଖୁ ମଣି ସେ ଏକାଠି।
ଆଲୋ ଅପା ସତରେ ପାଖରୁ ଦେଖିବୁ?
ହଁ ରଥରେ ଦେଖାଯାଆନ୍ତି ପୁରା ବଡ଼ ଠାକୁର। ପୁରା ରଥ ପାଖରୁ ଦେଖୁ ବହୁତ ବଡ଼ ଠାକୁର।
ସେଟା ମାନେ ବାହା ଘରେ ଗଲେ ଯାଇକି ତାଙ୍କୁ ପାଇବ ନା?
ଏ ମୁଁ ତିନି ବର୍ଷ ହେଲା କଣ୍ଟିନ୍ୟୁସଲି ଯାଉଛି ଦେଖିବା ଏବ ବର୍ଷ ଜଗାରେ କଣ ଆଶୀର୍ବାଦ ହୁଁ ଡୋରି ନହେଲେ ତିନି ବର୍ଷ ହେଲା ଯାଇଥାଆନ୍ତି। ଗୋଟେ ବର୍ଷ ଟ୍ରେନ ଯାଇଥିଲ ଆଉ ଦିଇ ବର୍ଷ ବାଇକ୍ ରେ।
ବାଇକ ରେ ଦିନ ନା ରାତିରେ?
ଦିନରେ ନା।
ଦିନରେ ଯାଇକି କେତେବେଳେ ଫେରି ଆସ?
ହଁ ସକାଳୁ ପଲଇବୁ ସେଇ ଉପରବେଳେ ସୁଦ୍ଧା ସନ୍ଧ୍ୟା ସୁଦ୍ଧା ଫେରିଆସୁ ଆଉ। ଭାରି ବାହାରେ କିନ୍ତୁ ଭାରି କଷ୍ଟ ଲାଗେ ହଁ ଭିଡ଼ ଥାଏ। କିନ୍ତୁ ବଡ଼ ଦାଣ୍ଡତ ଏତେ ବଡ଼ ଦାଣ୍ଡ ନା ତମେ ଆଗରୁ ପଛରୁୁ ମଝିରେ ଯଉଠୁ ଦେଖିପାରିବ।
ତାଙ୍କୁ ଯଉ ଦେଖିଥିବ ତ ସେଇଆକୁ ଭାବି ଭାବି ଆନନ୍ଦ ଲାଗିବ।
ପୁରାତ ଦେଖୁ ଦେଖୁ ମନ ଭରି କେତେ କାରଣ ମନ୍ଦିର ଭିତରେ ପ୍ରବେଶ କଲା ବେଳକୁ ଫାଳେ ଜଗନ୍ନାଥ ଦେଖା ଗଲେ ଫାଳେ ବଳଭଦ୍ର ଦେଖା ଯାଉଥିବେ। ଆଁ ଏକରକୁ ଉଡି ଦେଲା ବଳ ଏକର ଦେଖାଆନ୍ତୁ ଏକରକୁ ମୁଣ୍ଡିଦେଲା ବଳେ ଏକ କରି ଦେଖନ୍ତୁ। କିନ୍ତୁ ବର୍ତ୍ତମାନ ରଥରେ ଥିଲାବେେଳେ ତ ସମ୍ପୂର୍ଣ୍ଣ ତିନି ଠାକୁରଙ୍କୁ ଆରାମସେ ପ୍ରତି ଦର୍ଶନ ପାଇବ।
ତମଠୁ ଶୁଣି ଶୁଣି ମର ବି କାଇଁ ଇଚ୍ଛା ହେଲାଣି।
ହଁ ରଥରେ ଥିଲା ବଳେ ଯିବୁରେ ଏ ସୁନାବେଶ ପରଦିନ ଗଲେ ଟିକେ ଫାଙ୍କା।
ତମଠୁ ଶୁଣିଲି ଶୁଣି ମୋ ଇଚ୍ଛା ହେଲାଣି ଏ ଯଉ ଆଙ୍କ ଦେହ ଖରାପ୍ ଥିଲା ମଝିରେ।
ହୁଁ ହୁଁ।
ଦି ବର୍ଷ ଖଣ୍ଡେ ହବ ଦେହ ଖରାପ ଥିଲା।
ହୁଁ।
ତ ଅ ମୁଁ ଠାକୁର ଅନୁକଳ ଚନ୍ଦ୍ରଙ୍କ ଦୀକ୍ଷା ନିଶ୍ଚିତ ମୁଁ ଆଉ କୁଆଡ଼େ ମୁଣ୍ଡ ପୁରାଏନି କିନ୍ତୁ
ହୁଁ।
ଜଗନ୍ନାଥଙ୍କୁ ଭଲ ପାଏ କିନ୍ତୁ ସେତ ଭାବେନି ସେତେ ଭାବେନି ଆଉ ମୁଁ ଜାଣିଛିି ଈଶ୍ୱର ଚାହୁଁ କହିଲେ ଜଣକୁ ହଁ ହଁ ସେଇ ଯେମିତି ମୁଁ ତମର ଯେମିତି ଯା କାହାର ଝିଅ କାହାର ସ୍ତ୍ରୀ କାହାର ମା ସେମିତି ହଁ ହଁ ସେ ହଁ ସେଇଭଳିଆ ତ କିନ୍ତୁ ଅ ଯଉ ମୁଁ ଥରେ ସ୍ୱପ୍ନରେ ଦେଖିଛି ଲୋ ଅପା। ଜଗନ୍ନାଥ ବଳଭଦ୍ର ହେଲା ପୁରା ମାନେ କେମତି କହିଲ ଦି ଖଣ୍ଡ ବେତ ଧରିଛନ୍ତି ଦି ଭାଇ ଯା ଡହାଣ ହାତରେ ଦି ଖଣ୍ଡ ବେତ ଧରିଛନ୍ତି ହାତ ହାତର ବେତ ବଡ଼ ନୁହଁ ଆଉ ମୁଁ ତାଙ୍କ ରୁ ଦେଖୁଚି ହେଲା ବଡ-ବଡ ମାନେ ବେଶୀ ବଡ ନୁହଁ ତଥାପି ଭାବ ଆମ କୁଣ୍ଡ ଯେତିକି ମୋଟା ହେଇପାରିବ।
ହୁଁ-ହୁଁ।
ଏଇ ଯୋଉ ଆମର ଏଇ ଯୋଉ ବାରିପଟ କଦଳୀ ଗଛ ନାହିଁ ଏଇ ଯୋଉ ଆଉ ଜଣଙ୍କ ବାଡିରେ ମାନେ ସେପଟୁ-ସେପଟୁ ଓ କେତେ ସାତେ କି ଦଶ ଜଣ ଖଣ୍ଡେ କାଳିଆ-କାଳିଆ ଲୋକ ଗୁଡା ସିଏ ସେ ଲୋକ ଗୁଡା କାଳିଆ କାଳିଆ ମାନେ କଣ କହିଲ ସେ ଡ୍ରେସ୍ ପିନ୍ଧିଚନ୍ତି କହିପାରିବିନି ତାଙ୍କ ପାଦରୁ ମୁଣ୍ଡ ଯାଏଁ ଖାଲି କଳା ଭାବ ଗୋଟେ ମଣିଷ ର ପୋଡିଗଲେ କେମ୍ତି ଦେଖା ହୁଏ
ହୁଁ-ହୁଁ-ହୁଁ-ହୁଁ ମୁଁ ଜାଣି ପାରୁଚି ଇମାଜିନ୍ କରିପାରୁଚି ହୁଁ।
ଏକ୍ଜାକ୍ଟଲି ସେମ୍ତିଆ ସାତେ ରୁ ଦଶ ଜଣ ଭିତରେ। ତାଙ୍କୁ କଣ କରୁଚନ୍ତି କହିଲୁ ସିଏ ଆଗେ-ଆଗେ ଦି ଭାଇ ଜାଙ୍କ ପଛେ-ପଛେ ମାନେ ଦିଟା ବେତ ଧରଚନ୍ତି ପୁରା ମାନେ ଏମ୍ତି ପୁରା ଚଲେଇ-ଚଲେଇ ମାନେ ତାଙ୍କ ସିଏ ଆଗେ-ଆଗେ ତଡି-ତଡି ନଉଚନ୍ତି ହେଲା, ଚା ଚାଲି ଯାଉଚନ୍ତି କିନ୍ତୁ ସେମାନେ ପୁରା ଡରିକି ଦୌଡୁଚନ୍ତି ଇଏ ପୁରା ଦମ୍ଭରେ ଚାଲିଚନ୍ତି।
ହୁଁ।
ମାନେ ପୁରା ଜାଣିଥିବ ଠାକୁରଙ୍କର କୌଣସି ଗୀତ ଭିତରେ ଦେଖଥିବ ଯେମ୍ତି ଚାଲନ୍ତି ପ୍ରଭୁ ଜଗନ୍ନାଥ ଭିତରେ ଚାଲନ୍ତିନି ସେମ୍ତି ଚାଲି-ଚାଲି ଯାଉଚନ୍ତି ଜଗନ୍ନାଥ ବଳଭଦ୍ର ଆମର ଚାଲି-ଚାଲି ଯାଉଚନ୍ତି କୋଉ ଯାଏଁ ଗଲେ କହିଲେ ଆମର ଅ ଆମର ଅଛି ଏଠି ଯୋଉ ବିଡାନାସ୍ ରେ ଗୋଟେ ମଶାଣି ତା ଆଗକୁ ଆମର ଗୋଟାଏ ରାସ୍ତାରେ ଯାଇକି ରାସ୍ତାଟା ମିଶିଚି ତ ସେଇଠି ନେଇକି ଛାଡିଲେ ସେ ମେନ୍ ରୋଡ୍ ରେ ଛାଡିଲେ ମେନ୍ ରୋଡ୍ ରେ ଛାଡିକି ପୁଣି ସେଠୁ ଫେିରି କି ଆସିଲେ ମାନେ ଆସୁଚନ୍ତି ଦି ଜଣ ଜାଙ୍କ ମାନେ ତମର ଚାଲି ତ ଆଉ ମାନେ ଭଗବାନ୍ ଙ୍କ ଚାଲି ଭାବ ଟିଭିରେ ଯେନ୍ ଭାବ ଟିଭି ରେ ଯେନ୍ ଦେ ସେମ୍ତିଆ ହେଲା ଟିଭିରେ ଗୋଟେ ଇଏରେ ଭିବ କି ଫୋନ୍ ରେ ଦେଖିବ ଯେମ୍ତି ଠାକୁର ଚାଲିଚନ୍ତି ପ୍ରଭୁ ଜଗନ୍ନାଥ ସେମ୍ତି ଜଗନ୍ନାଥ ବଳଭଦ୍ର ସେଇ ବେତ ଦି ଧରିଚନ୍ତି ଚାଲି-ଚାଲି ପୁଣି ସେଇଠିକି ଆଇଲେ ମାନେ ଯୋଉଠୁ ଆରମ୍ଭ ସେଇଠି ଶେଷ କଲେ ସେଇଟା ପୁରା ଆମ ଘର ପାଖ।
ଯା। ସେ ଯୋଉ ବଡ ବିପଦ ଥିଲା କଳା-କଳା ଲୋକ କି ତମେ ଜାଣିଥିବ କଣ ଆଉ।
ହଁ ମାନେ ସବୁ ଭଗବାନ୍ ଆଇଚନ୍ତି ଲୋ।
ପୁରା-ପୁରା-ପୁରା-ପୁରା ରକ୍ଷା କରିଚନ୍ତି?
ହଁ ପୁରା ସେମାନେ ହିଁ ଆସିକି ରକ୍ଷା କଲେ ଲୋ ଅପା, ମାନେ ସବୁ ଭଗବାନ୍ ଆଇଲେ ମାନେ କଣ କହିଲ ମୁଁ ନିଜେ ଦେଖିବ ତମୁକୁ କହିବି କେତବେଳୁ ଫୋନ୍ କରିକି ମାନେ ଲକ୍ଷ୍ମୀ ନାରାୟଣ ବି ଆସିଥିଲେ ଆଉ ଆମର ମା ସବୁବେଳେ ଥିଲେ ସବୁବେଳେ ଥିଲେ। ବାକି ଜଗନ୍ନାଥ ବି ଆସିଥିଲେ ଆଉ ଶିବ ଠାକୁର କେବେ ସ୍ଵପ୍ନରେ ଆସିନାହାନ୍ତି କିନ୍ତୁ ମୁଁ ଯେତବେଳୁ ଯାଇ ତାଙ୍କ ପାଖକୁ ସେ ମାନେ ଦେଖେଇ ଦେଇଚନ୍ତି ଇସାରା କରିକି। ହେଲା ହଁ ମାନେ ସେ ଇଶାରା ଦେଖେଇ ଦେଉଚନ୍ତି ମାନେ ଗୋଟେ ଜାଗା ଗଲେ ପଜେଟିଭ-ପଜେଟିଭ ଲାଗେନି କିମ୍ବା ତମେ କଣ ଗୋଟେ ଇାଶାରା ପାଇବ।
ହୁଁ ହୁଁ ହୁଁ।
କିମ୍ବା ତମକୁ କିଏ ଗୋଟେ ଅତି ଆଗ୍ରହରେ ମାନେ ତମ ପୂଜା ଟି କରିଦବ। ତମକୁ ମା ଙ୍କ ପାଖକୁ ନେଇଯିବ ମାନେ ସେଇ ଟାଇପ ର ହିଁ ଘଟିଥିବ। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ସ୍ୱପ୍ନରେ ଦେଖିଛି ମୁଁ ତାପରେ ଦେଖି ଜଣେ ଜ୍ୟୋତିଷ କହୁଛନ୍ତି ଫୋନ ରେ ଦେଖିଲି କହିଲେ ଯିଏ ଥରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ବପ୍ନ ରେ ଦେଖିଲା ମାନେ ଛାଡ ଆଉ ତା ଜନ୍ମସା ର୍ଥକ ହେଇଗଲା ଏ ଯୋଉ
ଚାଛି କିି
କହିଲା ମଣିଷ ମୁଁ କିନ୍ତୁ ତାଙ୍କୁ ଭାବିନି ନା କହିଲେ ମଣିଷ କହିଲେ ମଣିଷ ଜନ୍ମଟା ତାର ସାର୍ଥକ ହେଇଗଲା। ଆଉ ତାଙ୍କୁ ଦେଖିବା ଏତେ ସହଜ ନୁହେଁ।
ନା ଦେଖିବା କଣ ସହଜ ସହଜ କଣ ଠାକୁର ସ୍ୱପ୍ନ ଆ ସନ୍ତି।
ମୋସୋ ସ୍ଵାମୀଙ୍କ ଦେହ ଖରାପ ସେତିବଳ ସେ ଆଇଲେ ପୁଣି ଏମିତି ମାନେ କଣ ମତେ କହିଲ ଦେଖିଆ।
ଆଉ ଆଉ ସେ ଯୋଉ କଳା କଳା ଯୋଉ କଳା କଳା ମଣିଷ ମାନେ ସେମାନେ କଣ ଥିଲେ? ସେ ଯମ ଥିଲେ ଯମ ଦୂତ।
ହଁ ଲ ଅପା ପୁରା ମାନେ ସବୁଠୁ
ମଗେଇଛନ୍ତି।
ହଁ ପୁରା ପା ମାନେ ବେତ ଧରିକି ଗଲେ ଗଲେ ପୁରା ସେ ମଶାଣି ଆଗକୁ ଗଲେ ସେଠି ଛାଡିଲେ ପୁଣି ଆଇଲେ ଏଠିକି ହେଲା। ମାନେ ପୁରା ମାନେ ଜଗିକି ଥିଲେ ଲ ମୋ ପ୍ରଭୁ ମୁଁ ବା ସେ ମାନେ କିଏ ଖୁସି ହେଇ ଠାକୁରଙ୍କୁ ଭୋଗ ଦେବି ଫୁଲ ଦେବି ଇଏ ଦେବି ମୁଁ କହିବି ପ୍ରଭୁ ମୁ କେବେକାର ଅମଙ୍ଗଳ ନ ଚାହେଁ କାହାକୁ ଯେମିତି ମାନେ କାହା ପ୍ରତି ମୋ ମନରେ କିଛି ନ ଥାଉ ମୁଁ କାହାକୁ ଶାନ୍ତି ଏମିତି ବି ମାନେ ଆମେ ସମସ୍ତଙ୍କୁ ଶାନ୍ତିରେ ରଖିପାରିବନି ବାପା।
ହୁଁଉଁ।
ଯିଏ ଅଶାନ୍ତି ହଉଛିିହଉ ସିଏ ଯଉଥିରେ ଶାନ୍ତି ହବ ସେତ କାମ କରୁ ହଁ ଧର ମୁଁ ଅପା କୁ ମୋର ଖୁସି ଖୁସିରେ ରେ ପାଣି ଗ୍ଲାସ ଟେ ଦେଲି ଅପାଏଇନା କହିବ ମତେ ଥଣ୍ଡା ଆଣଦେ ମୋ ପାଖରେ ପଇସା ଥିଲେ ସିନା ମୁଁ ଥଣ୍ଡା କିଣିବି।
ହୁଁ
ଆଉ ଯଦି ସେଇଠି ଅପା ଆସନ୍ତି ଆଉ ମୁଁ କଣ କରିପାରିବି କହୁନ?
ହୁଁ ହୁଁ
କିନ୍ତୁ ଯଦି ସେ ପାଣିି ଗ୍ଲାସ ଟେତମେ ଖୁସିରେ ପିଦବ। ନାଇଁରେ ତା ପାଖରେ ଯାହା ଅଛି ସେ ହୃଦୟ ଖୋଲିକି ଦେଇଛି। ସେଇଠି ସିନା ମନକୁ ମନ ମିଶିଵ ଲ ଅପା।
ହୁଁ ଆଉ।
ଏଇଆ ହେଲା କଥା ନା ଲ ଅପା ମାନେମୁଁ ସ ତରେ ଦେଖିଛି ଆଉ ମୁଁ ପା କହିଲି ତାଙ୍କୁ ମୁଁ କହିଲି ତମ ମୁଁ କହିଲି ତମ ଦେହ ଖରାପ ହେଲାନି ଯେ ମୁଁ ଈଶ୍ୱର ଙ୍କୁ ପାଇଗଲି। ମୁଁ ବା ଆଜି ଆଜି ପ୍ରାର୍ଥନା ଟାଇମରେ ଭାବୁଥିଲି ମୋପ୍ର ପ୍ରଥମ ମାନେ ମୋ ପ୍ରେମ। ଯୋଉ କହନ୍ତିନି ପ୍ରେମ ଅବିକା ମୋର ଭଗବାନଙ୍କ ସହିତ ପ୍ରେମ। ତାପରେ ଆଇଲା ଆମର ସେକେଣ୍ଡ ଷ୍ଟେପ ହେଲା ଭଲ ପାଇବା ମାନେ ଭଲ ପାଇବା ରେ ଏ ସ୍ଵାମୀ ଛୁଆ ମୋ ବାପା ମା ଏମାନେ ସବୁ ଆସିବେ। ତାପରେ ତୃତୀୟ ତୀୟ ସ୍ତରରେ ଯିଏ ଆସିବ ଚତୁର୍ଥ ସ୍ତରରେ ଯିଏ ଆସିବ କିନ୍ତୁ ଖାଲି ପ୍ରେମ ମୋର ଈଶ୍ୱରଙ୍କ ସହିତ ଅଧିକ।
ହୁଁ।
କାହିଁକି ନା ଦେଖ ଯୋଉଠି ସେ ସେ ଯାହା ଚାହିଁଥାନ୍ତେ କରିପାରିଥାନ୍ତେ। କିନ୍ତୁ ସେ ଧରିକି ନେଇ ଆଇଲେ ପୁରାରେ ହଁ ହଁ। ତେଣୁ ମତେ ଆଉ କିଛି ଦୁଶୁନି ଏ ଯୋଉ ଦେଖୁନ ଆମର ଯୋଉ ଆମ ଠାକୁର କହିନାହାନ୍ତି ନୂଆ ବର୍ଷର ଯୋଉ ଆମର ଆଶୀର୍ବାଦ କଣ୍ଟେ କଣ୍ଟେ କଣ ପଥେ ପଥେ କଣ୍ଟକର ଅଭ୍ୟର୍ଥନା। ନାଁ ତାପରେ ବୋଧେ ଅପା ମନେ ଅଛି ତୁମ
ନାଁ ମନ ନାଇଁ।
ତା ମିଳିଙ୍ଗଟା କହି ଦୋଉଚି ମାନେ ପ୍ର ତି ପଦକ୍ଷପରେ ତମର ଅଁ ମାନେ ଅଁ ପାଦେ ପାଦେ କଣ୍ଟା ପଡ଼ିଥିବ ହଁ ଆଉ କଁ କହିଲ ଆଉ ତାପରଟା ମନେ ପଡୁନି। ଗୁପ୍ତ ମାନେ ଆଉ ସାପ ମାନେ ପୁରା ଫଣା ଟେକି ରହିଚନ୍ତି ତ ଚୋଟ ମାରିବେ ବୋଲି। ହେଲା ଆଉ ନିନ୍ଦା ହେଉ ଜୟ ଶଙ୍ଖ ନାଦ। ମାନେ ନିନ୍ଦା ତମୁ କରିବେ ସେଟା ତମ ପାଇଁ ଶଙ୍ଖନାଦ ହବ ଏହି ତୋର ରୁଦ୍ରର ପ୍ରସାଦ। ମାନେ ଏଇଠି ତତେ ରହିବାକୁ ପଡ଼ିବ ଏଇ ତୋର ନବବର୍ଷ ଶୁଭ ଆଶୀର୍ବାଦ। ମାନେ ମୁଁ ଯେତୋଳ ପ ମାନେ ସବୁ ବର୍ଷ ଦେଖିବ ନୂଆ ବର୍ଷରୁ ମୁଁ ଏତୋଳ ପଢେ ମୁଁ ଭାବେ ଆପଣ ଏ ମାନେ କଳି ଯୁଗରେ ଆସଛନ୍ତି ତ ତେଣୁ ଏକଥା କହିଚନ୍ତି କାହିଁକି ନା ଏଇଆ ହିଁ ଘଟିବ।
ଏହା ହିଁ ଘଟିବ ଆଉ ସତ କଥା ଆଉ।
ଅନା ନହେଲେ ସେ ତ ଭଗବାନ ସେ ଡାଇରେକ୍ଟ କହିଥାନ୍ତେ ଯାଆ ତୋର ମଙ୍ଗଳ ହଉ। ପ୍ରାୟ ସମସ୍ତେ ଏଇଆ କହନ୍ତି ନାଁ ନାଇଁ କହୁନ ସିଏ କିନ୍ତୁ କହିଲେ ମଙ୍ଗଳ ହେଇପାରିିବନି।
ଉଁ ହୁଁ।
ଏଇଆ ହିଁ ହବ ନିନ୍ଦାଟା ବି ତତେ କରିବେ ଆ ଦେଖୁନ ତମେ ମୁଁ ଏଇନା ଯିବି ଧର ଖାଇବାକୁ ଦେଲ ମୁଁ କହବି ମତେ ଅପା ଖାଇବାକୁ ଦେଲେ। କାଲି ଅଦି ନଦେଇ ପାଇଲ ହେ ଯାଇଥିଲି ସେ କିଛି ଦେଲେନି। ଏଇଆ ମାନେ କଳିଯୁଗର କାହାଣୀ, ହେଲା?
ଠିକେ ହେଇଗଲେ ମାନେ
ହଁ ହଁ। ନାଇଁ ଲୋ ଅପା ଏଇଟା ଗୋଟେ ଦିନିଷ ହେଲା ଯେ ଦେଖ ଏତିକି କଥା ମୁଁ ତମୁକୁ ଏବେ କହୁଚି ନା ଦେଖୁଚି ନା ଜାଣୁଚି? ଦେଖ କେତେ କଥା ଆମ ଭିତରେ ସେୟାର ହେଇବ। ନାଇଁ ଲୋ ଆଉ ଥରେ ସ୍ ଅନା ଲକ୍ଷ୍ମୀ ନାରାୟଣଙ୍କ ପ୍ରତ୍ ଲକ୍ଷ୍ମୀ ନାରାୟଣ ମାନେ କହିବି ତମକୁ ପୁଣି ସେ କଁ କହିଲ ପୁଣି ସୁ ଶୁଦୁସା ବ୍ରତ ଦିନ ସକାଳୁ ସକାଳୁ ପୁରା ଏକଦମ ସଖାଳୁ ହଁ। ମାନେ ଶୁଦୁସା ବ୍ରତ ସେଦିନ ଥିଲା ଲୋ ଅପା ସେଇଥିପାଇଁ ତମେ ତ ଦେଖୁଥୁବ ପ୍ରା ଟିକାଲ୍ ମାନେ କେମତି ଆମେ ସୁରୁଖୁରୁରେ ତେ ବଡ଼ ସିଚୁଏସନ୍ କୁ ପାସ୍ କରିକି ଯାଉଚୁ ଆଉ ଯୋଉ ଟାଇମ୍ ରେ ଲୋକ ବି ବ୍ରତ ହେଇ କାନ୍ଦିକି ମରଯିବା କ
ଆଉ ଆଉ ବହୁତ ଷ୍ଟ୍ରଙ୍ଗଲି ଏଟା ଯାହା ପରେ ବିତିଚି ଜାଣିଚି।
ହଁ ପା କେବଳ ହଁ ହଁ ଭଗବାନଙ୍କ ବଳ ଲୋ ଅପା।
ହୁଁ।
ହଁ ଲୋ ଅପା ଆଉ ଦେଖିଆ ଆଉ ଟିକେ ଛାଡ଼ି କରିବ ଯଦି ହବ ଆଉ। ଫୋନ ଆଉ ଗୋଟେ ଆଉ ହେଲା ହଉ ରଖୁଚି ଅପା।
ଯାଅ ହଁ।